ହ୍ୟାଲୋ।
ହ୍ୟାଲୋ। ହଁ ଜୟ ଶ୍ରୀ ଜଗନ୍ନାଥ ଆପଣ ମତେ ଶୁଣିପାରୁଛନ୍ତି।
ଶୁଭ ସକାଳ ଆଜ୍ଞା।
ଆଜ୍ଞା ଶୁଭ ଶୁଭ ସକାଳ କଣ କରୁଥିଲେ?
ରୋଷେଇ କରୁଥିଲି ଆଉ ଆପଣ କଣ କରୁଛନ୍ତି?
ମୁଁ ଆଜ୍ଞା ଏଇ କାମରେ ଅଛି ଟିକେ ଆଉ ଅଫିସ୍ କାମରେ ଆଉ।
କ କ କଣ କହିଲେ?
ଅଫିସ୍ କାମରେ ଅଛି ବାହାରେ ଟିକେ ଅଛି ଅଫିସ୍ କାମରେ ଅଛି। ନାଇଁ ଅଫିସ୍ କାମରେ ବାହାରେ ଅଛି। ଆଉ ଆପଣ ମୁଁ କହିଲି ଅଫିସ୍
ଅ ହ ଓହୋ।
ଆଜ୍ଞା କୋଉଠୁ କହୁଥିଲେ ଆଜ୍ଞା? ହ୍ୟାଲୋ ମୁଁ କହିଲି ଆପଣ କୋଉଠୁ କହୁଥିଲେ?
କୋଉଠୁ କହୁଥିଲେ ପଚାରୁଚନ୍ତି।
ଆଜ୍ଞା ଆଜ୍ଞା।
ମୁଁ ଫୁଲବାଣିରୁ କହୁଥିଲି।
ଆଜ୍ଞା ଆଜ୍ଞା।
ଆପଣ?
ମୁଁ ଆଜ୍ଞା କେନ୍ଦ୍ରାପଡାରୁୁ କହୁଥିଲି। ଆଉ କଣ ଖାଇଛନ୍ତି କେନ୍ଦ୍ରାପଡା ଜାଣିଛନ୍ତି କେନ୍ଦ୍ରାପଡା? ଆଜ୍ଞା ଆଜ୍ଞା।
କେନ୍ଦ୍ରାପଡା ରୁ କହୁଛନ୍ତି ଆଜ୍ଞା।
ଆଜ୍ଞା କେନ୍ଦ୍ରାପଡାରୁ କହୁଚି।
କେନ୍ଦ୍ରାପଡା ରୁ କହୁଚନ୍ତି।
ଆଜ୍ଞା କେନ୍ଦ୍ରାପଡ଼ା। ଆପଣ ମୋତେ ଶୁଣିପାରୁନାହାନ୍ତି କି? ହ୍ୟାଲୋ।
ହ୍ୟାଲୋ।
ଆଜ୍ଞା ଆପଣ ମତେ ଶୁଣି ପାରୁନାହାନ୍ତି।
ସବୁ ନାଇଁ ଆଜ୍ଞା ଆମ ସାଇଜ ରେ ମାନେ ନେଟୱାର୍କ ଆପଣଙ୍କ ହଁ ଆପଣଙ୍କ ଆଡ଼େ ନେଟୱାର୍କ ପ୍ରୋବ୍ଲେମ୍ ନା
ନାଇଁ ମୋର ଏଇଟା ଆଜ୍ଞା ୱାଇଫାଇ ରେ ଚାଲିଛି ଆଜ୍ଞା ବୁଝିପାରିଲେ। ଆପଣଙ୍କର ଇଣ୍ଟରନେଟ ର ସୁବିଧା ନଥିବ ଦେଖନ୍ତୁ।
କଣ କହିଲେ?
ମୁଁ କହିଲି ମୋର ଏଇଟା ୱାଇଫାଇ ଜୋନ ଅଛି ନା ୱାଇ
ୱାଇଫାଇ ରିଚାର୍ଜ ହ ହ।
ବୁଝିଲ ବୁଝିଲେ। ତ ଟିକେ ସିଗ୍ନାଲ କୁ ଆପଣ ଆସନ୍ତୁ ଶୁଣାଯିବ। ଆଉ ଆଜି ରୋଷେଇ
ସେଇ ମୁଁ ଏଇ ଭଜା ଡାଲି ଭାତ କରୁଛି ଆଉ।
ଆଚ୍ଛା ଆଉ ଘରେ ସବୁ କିଏ କିଏ ଅଛନ୍ତି? ହ୍ୟାଲୋ ଘରେ ସବୁ କିଏ କିଏ ଅଛନ୍ତି ମ୍ୟାଡାମ? ହ୍ୟାଲୋ ମୁଁ କହିଲି ଘରେ ସବୁ କିଏ କିଏ ଅଛନ୍ତି?
ଶୁଭୁନି ଆଜ୍ଞା ଭାଏଜରେ ମାନେ ଗେଁ କେଁ କେଁ କେଁ ହେରା ଶୁଭୁଛି।
ମୁଁ କହିଲି ଆପଣଙ୍କ ଘରେ କିଏ କିଏ ଅଛନ୍ତି?
ଆମ ଘରେ ଆମେ ସ୍ୱାମୀ ସ୍ତ୍ରୀ ଆଉ ଝିଅ ପୁଅ, ଶାଶୁ, ଶଶୁର, ଦିଅର, ନଣନ୍ଦ। ଜଏଣ୍ଟ, ହଁ ଜଏଣ୍ଟ ଫାମିଲି।
ହୁଁ ହୁଁ। ହଉ ଠିକ ଅଛି।
ଆପଣଙ୍କ ଘରେ କିଏ କିଏ ଅଛନ୍ତି?
ଆମ ଘରେ ବାପା ମା ମୁଁ ଆଉ ମୋର ଦୁଇ ଭଉଣୀ ଅଛୁ। ବଡ ଭଉଣୀ ବାହା ହେଇଛନ୍ତି ଆପଣଙ୍କର ଏଇ ଭୁବନେଶ୍ଵରରେ ବାହା ହେଇଛନ୍ତି। ଆଉ ସାନ ଭଉଣୀ ମୋର ଏଇ ଏଇ ଭୁବନେଶ୍ଵରରେ ବାହା ହେଇଛନ୍ତି। ମୁଁ ଏକାରା ଗୋଟିଏ ପୁଅ। ବାପା ମା ଭୁବନେଶ୍ଵରରେ ରହନ୍ତି ଘର ଭୁବନେଶ୍ଵର।
କିନ୍ତୁ ମୁଁ କେନ୍ଦ୍ରାପଡ଼ାରେ ଚାକିରି କରିଥିବା ହେତୁ ମୁଁ କେନ୍ଦ୍ରାପଡ଼ାରେ ରହୁଛି। ଆଉ ଏବେ ତିନି ଚାରି ଦିନ ତଳେ ତ ମୁଁ ଘରୁ ଆସିକି ପହଞ୍ଚିଛି। କେନ୍ଦ୍ରାପଡାରେ କାରଣ ଏଠି ମୋର ଅଫିସ ଟା ଏଇଠି ଅଛି। ତ ସେଥିପାଇଁ ମୁଁ ଏଠି ଆସିିକି କାର୍ଯ୍ୟ କରୁଛି ଆଉ। ବୁଝିପାଇଲେ। ଆଜ୍ଞା
କଣ ଖାଇଛନ୍ତି ସକାଳୁ?
ସକାଳୁ ତ ମୁଁ ଆସିଲି ଅଫିସକୁୁ ସାତଟା ବେଳେ ଆସିଲି। ସାତଟା ବେଳେ ଆସି ସାରିଲା ପରେ ପିଲା କାମ ପିଲା ମୋ ମାନେ ମୋ ପାଖରେ ପନ୍ଦର ଜଣ କାମ କରୁଛନ୍ତି। ସେମାନଙ୍କୁ ସବୁ ମାନେ ତାଙ୍କ ତାଙ୍କୁ କାମରେ ପଠେଇ ଦେଇ ମୁଁ ଗଲି ଘରକୁ। ଘରୁ ଗାଧୋଇ ପାଧେଇ ଠିକ ଆସିଲି ଏଇ ଏଗାରଟା ବେଳେ। ଏଇ ଆପଣଙ୍କର ଛତୁଆ ଟିକେ ଖାଇ ଦେଇକି ଆସିଛି।
ଆଜ୍ଞା
ଆଜ୍ଞା ଆଉ ଆପଣ କଣ ଖାଇଛନ୍ତି?
ମୁଁ ବି ଖାଇଥିଲି ଇଁ ସେମେଇଁ ଉପମା।
ସୀମେଇ ଆପଣ ବନେଇଥିଲେ ବୋଧେ ନୁହେଁ କି?
ହଁ ହଁ ବନେଇଥିଲି ସିମେଇ ଉପମା।
ହୁଁ ହୁଁ ବଢିଆ ବଢିଆ ପିଆଜ ରସୁଣ ଦେଇକି ବନେଇଥିଲେ ନା କେମିତି କଣ?
କଣ କହିଲେ?
ପିଆଜ ରସୁଣ ମୁଁ କହିଲି ବିନା ପିଆଜ ରସୁଣ ନା ପିଆଜ ରସୁଣ?
ନାଇଁ ନାଇଁ ପିଆଜ ରସୁଣ ମାନେ ପିଆଜ ଟମାଟ କଞ୍ଚା ଲଙ୍କା ଦେଇକରି ସେଇଟା କରାହୁଏ ଏ ଯୋଉ ଚାଉମିିନ୍ ଯୋଉ ପ୍ରକାର କରାହୁଏ।
ଆଚ୍ଛା ଚାଉମିନ୍ ଟାଇପ୍ ର ନା କି?
ହଁ ଚ ମାନେ ଚଉମିନ୍ ଯେମିତି ସିଝା ସିଝେଇକିରି ବାହାର କରିକି ତାପରେ ପିଆଜ କଞ୍ଚାଳଙ୍କା ଟମାଟ ମସଲା ମସଲି ସବୁ ପକେଇକି ଯେମିତି କରାହୁଏ। ସେମିତି ସିମେଇଆ ଟାକୁ ବି ସିଝେଇକରି ଟିକେ ଗରମ ପାଣିରେ ସେ ଫୁଟିଲା ପରେ କା ମାନେ ଛାଣିକିରି ସେଇ ପିଆଜ ଟମାଟୋ କଞ୍ଚା ଲଙ୍କା ଦେଇକି ମସଲା ମସଲି ପକେଇକି ଲୁଣ ସବୁ ମାନେ ମ୍ୟାଗି ମସଲା ଟିକେ ପକେଇଲେ ଟେଷ୍ଟ ଟିକିଏ ହୁଏ ବୃଷଙ୍ଗ ପତ୍ର ଟିକେ ପକେଇଲେ ଆଉ ଟେଷ୍ଟ ହୁଏ ସେମିତି ସେଇ ଟାଇପ୍ ର କରିକି ମାନେ ମୁଁ ଖାଇଲି ଆଉ ଝିଅ ଖାଇକି ସ୍କୁଲ ଗଲା ଆଉ।
ଆଜ୍ଞା ଯାହା ହଉ ବହୁତ ଭଲ କଥା।
ଆପଣଙ୍କଡେ ବର୍ଷା ହୁଏ ହଉଚି?
ହଁ ତିନି ଦିନ ନେ ତିନି ଦିନ ହବ ବର୍ଷା ପ୍ରବଳ ହଉଚି। ଆଉ କାରଣ ଏବେ ହଁ ଆଜ୍ଞା ଆମର ତିନି ଦିନ ହବ ଏଠି ବର୍ଷା ହଉଚି। ଆଁ କାରଣ ଏବେ ଆଉ ଜାଣିଚନ୍ତି ତ ସ୍ନାନ ପୂର୍ଣ୍ଣିମା ଜଗନ୍ନାଥଙ୍କର ଥିଲା। ବୁଝିପାରିଲେ ସେଥିପାଇଁ ଟିକେ ବର୍ଷା ରହୁଚି ଆଉ।
ହଁ ହଁ।
ଏଇଆ କଥା ଆଉ। ଆଉ ଆପଣଙ୍କର ସେପଟେ କୋଉଠି ଫୁଲବାଣୀ କହିଲେ ନା ଆଜ୍ଞା?
ହଁ ହଁ।
ଆଁ ସେପଟେ କେମିତି କଣ ବର୍ଷାର ଅ ପ୍ରକୋପ କେମ୍
ହଁ ବର୍ଷା ତ ଆମର ଏପଟେ ମାନେ ରାତି ରେ ନଅଟା ଅଧରୁ ଆରମ୍ଭ ହୋଇଚି ଏ ଏଇ ଯାଏଁ ଚାଲିଚି ଟିକିଏ ଟିକିଏ ଚାଲିଚି ଆଉ। ଆଠଟା ସାଢ଼େ ସାତଟା ଆଠଟା ବେଳେ ଆମେ ମାନେ ଗାଧେଇବୁ ବୋଲି ଭାବିଲାଳୁ ଟାଇମ୍ ରେ ସେଇ ଟାଇମ୍ ରେ ପୁରା ଜୋରରେ ବର୍ଷା ହେଲା ଆଉ।
ଲି ରାତି ସାରା ବର୍ଷା ଚାଲିଚି ତାହେଲେ ଆପଣଙ୍କର ନା କି?
ହଁ ହଁ ରାତିଠାରୁ ମାନେ ସାଢ଼େ ମାନେ ନଅଟା ଅଧେରୁ ଆରମ୍ଭ ହୋଇଇଚି ଯେ ରାତିରେ ଛାଡ଼ିଥିବ କି ନାହିଁ କହିପାରିବିନି ସକାଳ ଉଠିଲା ବେଳେ ଚାରିଟା ରାତିରେ
ନାଇଁ ଏବେ ତ କଣ କହିଚନ୍ତ ନ୍ତି ଯେ ସେପଟ ବେଲ୍ଟ କୁ ଫୁଲବାଣୀ କୋରାପୁଟୁ ସେ ପଟେ କେନ୍ଦ୍ରାପଡା ହେଲା ଆପଣଙ୍କର ମୟୂରଭଞ୍ଜ ହେଲା। ସେପଟ ବେଲ୍ଟ କୁ ଆପ ଆପଣଙ୍କର ଏବେ ରହିବ, ମାନେ ବର୍ଷାର ପ୍ରକୋପ ପ୍ରବଳ ରହିବ ବୋଲି
ହୁଁ ହୁଁ, ନିୟୁଜରେ ମୁଁ ବି ଦେଖୁଥିଲି, ମାନେ ଏକ ଏକ ତାରିଖରୁ ବର୍ଷା ଲାଗି ରହିବ ବୋଲି ଦେଖ
ହଁ, ଆଗରୁ କଣ ଶୁଣା ଯାଉଥିଲା, ନା ମ ବର୍ଷା
ହଁ, ଏବେ ଆଷାଢ଼ ମାସ ହେଲା ଆରମ୍ଭ ହେଲା ତ, ସେଥିପାଇଁ ବର୍ଷା ହବ ଆଉ, ହବ ଆଉ- ଏ ବର୍ଷା ଆରମ୍ଭ ମାନେ ଆଷାଢ ମାସ ହେଲା ପହିଲା
ହୁଁ, ଏଲିିନୋ ଆସିବ, ବର୍ଷା ହବନି କହୁଥିଲେ, କିନ୍ତୁ ଏବେ କିନ୍ତୁ ଶୁଣା ଯାଉଚି ଯେ କି ନ୍ୟୁଜରେ ଯେ, ଏଲିନୋ ଆସିବ, ବର୍ଷା ହବନି ବୋଲି କିନ୍ତୁ ଏବେ ଆଜି ନା କାଲି ନ୍ୟୁଜରେ ମୁଁ ଦେଖୁଥିଲି ବର୍ଷ ର୍ଷା କଣ ଗୋଟେ ଲଘୁଚାପ ସୃଷ୍ଟି ହେଇଚି ବଙ୍ଗୋପସାଗରରେ, ଯାହା ଫଳରେ ବର୍ଷାର ପ୍ରକୋପ ଟିକେ ଅଧିକ ରହିଚି। ଶୁଣିବା କଥା, ନ୍ୟୁଜ ଯାହା କହିବ ଆମେ ତାକୁ ତ ଅନୁସରଣ କରିକି ଆଗକୁ ବଢି ବଢିବା କଥା ଆଉ
ହଁ ଆଜ୍ଞା, କୁହନ୍ତୁ?
ଏଇଆ କଥା ଆଜ୍ଞା ଆଉ। ଆଉ ରୋଷ୍ ମାନେ, ଟିଭି ସିରିଏଲ୍ ଫିରି ଟିଭି ସିରିଏଲ୍ ଦେଖନ୍ତି?
ଦେଖନ୍ତି? କଣ କହିଲେ?
ମୁଁ କହିଲି ଟିଭି ସିରିଏଲ୍ ଦେଖ୍
ଦେଖନ୍ତି?
ମୁଁ କହିଲ ଟିଭି ସିରିଏଲ୍ ଦେଖନ୍ତି? ଆଜ୍ଞା।
ହଁ, ଦେଖ ଦେଖୁଚି।
କଣ ସିରିଏଲ ଦେଖୁଚନ୍ତି ଆପଣ?
ସିରିୟଲ୍, ଏମିତି ଫିଲିମ୍ ନିଉଜ୍ ସବୁ ଦେଖେ ଆଉ, ମାନେ ଠାକୁରଙ୍କର ଭଜନ ଠାକୁର ବିଷୟରେ ଯେଉଁ ଜ-ଜ-ଜ-ଜଗନ୍ନାଥ ଟିଭିରେ ଯେଉଁ ଯାହା ଠାକୁରଙ୍କ ପୁରୀ ବିଷୟରେ ସିଧା ପ୍ରସାରଣ ଦଉ ଚି ସବୁବେଳେ, ସେଇ ସବୁ ଜିନିଷ ଦେଖେ ଆଉ।
ଆଛା, ଏଇ ଯୋଉ ଜୟ ଜଗନ୍ନାଥ ଟିଭି ଦେଖନ୍ତି ବୋଧେ ଆପଣ? ନାଁ କି। ଆପଣ ଜୟ ଜଗନ୍ନାଥ ଟିଭି ଦେଖନ୍ତି ବୋଧେ? ହାଲୋ।
କଣ କହିଲେ?
ମୁଁ କହିଲି ଆପଣ, ଆକ୍ଚୁଆଲି କଣ ହଉଚି ନା, ଆପଣଙ୍କର ବର୍ଷ ର୍ଷା ହଉଚି କି ଏବେ? ହଁ ବର୍ଷା ହଉଚି କି?
ହଉଚି କି?
ଆଜ୍ଞା।
ନାଇଁ ନାଇଁ ଟିକେ ଛାଡିଚି ଏବେ, ଟିକେ ଟିକେ ଜଷ୍
ଏ କଥା ଆପଣଙ୍କର ମ୍ୟାଡାମ୍ ଟୋଟାଲ ଶୁଣା ଯାଉନି, ମୁଁ ଖାଲି ମନକୁ ମନ ଆପଣଙ୍କୁ କହି ଚାଲିଚି, ତାଲେ ଏଇଟା ବୋଧେ ମତେ ଲାଗୁ ଚି ମାନେ, ନେଟ୍ ମାନେ ନେଟ୍ ୱାର୍କ ର ପ୍ରୋବ୍ଲେମ ଅ
ହାଁ -ହଁ ନେଟୱାର୍କ ପୁରା ଅସୁବିଧା ଅଛି ବର୍ଷା
କାଇଁ କହିଲେ ମୋର ଏଠି ମୁଁ ଯେତେ ଜଣଙ୍କୁ ବି କଥା ହେଲି ତ ସେମାନଙ୍କର କଲ୍ ମତେ ଠିକ୍ ସେ ଶୁଣାଗଲା ଆପଣଙ୍କ କଲ୍ ଟି କାହିଁକି ମତେ ଠିକ୍ ସେ ଶୁଣ ଯାଉନି ଠିକ୍ ଅଛି ଆପଣ କିଛି ସମୟ ପରେ ନିଶ୍ଚୟ କଲ୍ କରିବେ ବୁଝିଲେ -ଆଜ୍ଞା ଆଜ୍ଞା ହଉ ତାହେଲେ ମୁଁ ରଖୁଚି ଆଜ୍ଞା ହେଲା।
ହଉ ରଖୁଚି ଆଜ୍ଞା ଶୁଭାଯାଉନି କିଛି।